ହ୍ୟାଲୋ।
ହଁ ଦିଦି କୁହ।
କଣ କରୁଚ?
ଏ କିଛି ନାଇଁ ଏଇଠି ବଇଚି ଏ ହଉଚି ସ୍ୱାମୀ କଲ କରିଥିଲେ ଯେ କଥା ହଉଥିଲି ଆଉ କଣ କରିଥିଲେଯେ ସେଥିପାଇଁ କହୁଥିଲେ।
ଓହୋ ଆଉ କଣ ଖାଇଚ?
ହଁ ଖାଇଛି ପୋଟଳ କୁର୍ମା ପୋଟଳ ଆଳୁ କଷା ହେଇଥିଲା। ଆଉ ଉ ଶାଗ ଭଜା। ଆଉ ହଉଛି କାକୁଡି ଇ ଏମିତି କରି ଖାଇଛୁ ଆଉ। ଆଉ ତମେ କଣ ଖାଇଛ?
ହଁ ଆମର ଟିକେ ଯଉ ନନଭେଜ ହେଇଥିଲା ମାଛ ପୋଡିଥିଲୁ ମା ଛ ଭାତ ପାମ୍ପଡ଼। ଉଁ ଇନ୍ତି କରିଥିଲି ଆଉ ଖାଇଲୁ ଆଉ ଆଉ?
ଆ ତମ ଆଡେ ବର୍ଷା ହଉଚି ନା ନାହିଁ? ହଁ ଆମ ଆଡେ ଏଇନା ଜସ ତ ଟିକେ ଟିକେ ପକେଇଲାଣି ଫିମ୍ପି ଟାଇପର ପକଉଚି ଆଉ। ଏମିତି ତ ହଉଚି ନା ଦିନ ଟାଙ୍କ ଯାହା ବର୍ଷା ତ ହେଇଥିଲା ଟିକେନାକୁ କଣ ଛାଡିଚି ନା ନାଇଁ ପୁଣି ବର୍ଷା ହେବାର ଆରମ୍ଭ ହେଇଗଲାଣି। ଆଉ ବର୍ଷା ତ ଲାଗି ରହିଛି କଣ କରିବା।
ହଁ ପା ବର୍ଷା ତିନି ଦିନ ହେଲାଣି ଲାଗି ରହିଛି ବର୍ଷା ଛାଡୁନି। ଆଉ ଆମର ଏଠି ଏବେ ଟିକେ ଛାଡିଛି ବର୍ଷା। ଛାଡିଚି ଆଉ ଏମିତି ବର୍ଷା ହଉଚି ଯେ ଲୋକମାନେ ବାହାରକୁ ବାହାରିବା ପାଇଁ ମାନେ ଇଏ ହଉନି କୃଷକ ମାନ ଚାଷ ବାଷ କରିଯିବେ ବୋଲି ମାନେ ଯାଇପାରୁନାହାଁନ୍ତି। ଏତେ ଖରା ଗରମ ହଉଥିଲା ହଁ ବର୍ଷା ଟିକେ ହେଲା ହୁଁ କୃଷକ ମାନେ ଚାଷ ବାସ ଟିକେ ଭଲରେ କରିବେ। ଦେଖିଲା ବେଳୁ କେତେ ଜୋରରେ ବର୍ଷା ହଉଚି। ଆଉ କୁଆଡେ ଗୋଟେ ବୁଲି ଗଲେ ହନ୍ତା ଜନ ବୁଲି ଯାଆନ୍ତେ। ଟିକେ ବର୍ଷା ଟା
ହଁ ମୁଁ ଭାବିଛି ଏଇ ଯୋଉ ହୁଁ ହୁଁ ପାଗ ଟିକେ ଭଲ ଦେଲେ କୁଆଡେ ଗୋଟେ ବୁଲିଯାଆନ୍ତେ ଏମିତି ବର୍ଷ ବର୍ଷା ବର୍ଷା ତ ସବୁବେଳେ ଲାଗି ରହିଛି। କଣ ଗୁଟେ ଏମିତିଆ ପାଗରେ କୁଆଡେ ଗୁଟେ ବୁଲିଯିବ ଏମିତିଆ ପାଗରେ ରେ ଗଲେ ବୁଲି ଆଉ ହଉଚି ଜର ଜୁରି ବି ହେଇପାରେ। ଆଉ ଏଇ ବର୍ଷ ଶାବଣ ଭାର ବୁଡଉଛ ନା ନାଇଁ ନା ନାଇଁ ଶାବଣ କରୁନ?
ହଁ ନାଇଁ ମୁଁ କରେ ଶ୍ରାବଣ ଇଏ। ଆ ଏଇଟାକୁ ମୋର ତିନି ବର୍ଷ ହେବ। ପ୍ରଥମ ବର୍ଷ କରିଥିଲି ସେକେଣ୍ଡ ବର୍ଷ ଶଶୁର ମରିଥିଲେ ଯେ ଆଉ ସେକେଣ୍ଡ୍ ବର୍ଷ କରିନି ଏ ବର୍ଷ ଥାର୍ଡ ବର୍ଷ ହବ ଶ୍ରାବ ମୋର ବୁଡ଼େଇବାର ତିନି ବର୍ଷ ହେଲାଣି। ଆଉ ଦେଖିବା ଆଉ ଠାକୁରଙ୍କ ଆଉ ଯୋଗାଯାଗ କଥା କୋଉଠି କଣ କେମିତି ଦେଖିବା ଇଏ କରିବା ଆଉ। ଗାଁ ରେ ତ ଏଥର ଶିବ ମନ୍ଦିର ହେଇଗଲାଣି ଆମ ଗାଁରେ। ସେଠି ଦେଖିବା ନାଳରୁ ଆଣିକି ପାଣି ଦେଖିବା ସେଠି ଇଏ କରିବା। ନହେଲେ ପାଖାପାଖି ଯୋଉଠି ଯୋଉ ମନ୍ଦିର ଯୋଉ ମନ୍ଦାର ହଉ ନହେଲେ କପିଳାସ ଜାଣିଥିବ ଢେଙ୍କାନଳ କପିଳାସ ଆଉ ତେରଶହ ବାଉନ ପାହାଚ ଚଢି଼କି ଗଲା ବେଳକୁ କାଳେ ବହୁତ୍ ହୁଏ ମୁଁ ତ କେବେ ଯାଇନି ତେରଶହ ବାଉନ୍ ପାହାଚ। କି ସେ ଯୋଉ ଗାଡ଼ି କାଲେ ଯାଉଛି ସେପଟେ‌ ହେଲା କଣ ଗୋଟେ ରାସ୍ତା ହେଇଛି ଗାଡ଼ି ଯାଉଛି ସେଠି ବି ଯାଇନି। ମୁଁ ମାନେ ଠାକୁରଙ୍କର ଯୋଗ ନାହିଁ କଣ ମୁଁ ସବୁବେଳେ ସେଇ ଯୋଉ ମାନେ ଠାକୁରଙ୍କ ସେ ଯୋଉ ବାହାରୁ ଏଁ ପାହାଚ ପୁରା ଇଏ ହେଇଛି ସେ ଉପରକୁ ଯାଇନି କେବେ ଠାକୁରଙ୍କୁ ଦର୍ଶନ କରିପାରିନି। ଆଉ ଦେଖିବା ଏଇ ବର୍ଷ ଚେଷ୍ଟା କରିବା ଯିବା ପାଇଁ ଆଉ। ସେଠି ଯୋଉ ବାହାରେ ଯୋଉ ମାଙ୍କଡ଼ ମାନେ ଲୋକମାନେ ବି ଅଛନ୍ତି। ମାନେ ସେମାନଙ୍କୁ ଆଣିକି ଖାଇବା ଯୋଗଉଛନ୍ତି। ଆଉ କେତେ ମାଙ୍କଡ଼ ଦି ପଟ ସାଇଡି଼ ଯୋଉ ଜ ଜଙ୍ଗଲ ଅ ସେ ଦୃଶ୍ୟ ବହୁତ୍ ଭଲ ଲାଗେ ଦେଖିଲେ ଆଉ। ତମେ କରୁଚ ଶ୍ରାବଣ?
ଆମେ ବି ଭାବୁଥିଲୁ କପିଳାସ ଜିବୁ ବୋଲି କାରଣ ଏଇ ବର୍ଷା ଦିନେ କପିଳାସ ଗଲେ କାରଣ ବହେ ପାଣି ହେଇଥିବ। ଆଉ ଯଦି ସଚେତନ ଭାବରେ ନ ଯିବୁ ତାହେଲେ ହଉଛି ବୁଡ଼ି ଯିବାର ବି ସମ୍ଭାବନା ଥାଏ ରାତି ଅନା ଅନ୍ଧାରରେ ରେ। ଯାହାହେଲେ ପାଣି ଉଠେଇଲା ବେଳୁ ଯାହା ହେଲେ ହଉଛି ଯାହାହେଲେ କପିଳାସରେ କଣ ଆମେ ଏକୁଟିଆ ଯାଉଛେ କି ପବ- ପ୍ରବଳ ଲୋକ ଯାଉଥିବେ ନା ବହେ ଭକ୍ତ ଶିବଙ୍କର ତ ବହୁତ୍ ଭକ୍ତ। ତେଣୁ ହଉଚି ଆମେ ଭାବୁଛୁ କପିଳାସ ନ ଯାଇକି ଆମେ ହଉଚୁ ଭାବୁଚୁ ଏଇ ଗାଁ ଗାଁ ମାନଙ୍କରେ ଯୋଉ ଶିବ ମନ୍ଦିର ଅଛି ସେଇଠି ପାଣି ଢ଼ାଳି ଦେଲେ ଯୋଉଠି ବି ପାଣି ଢ଼ାଳି ଦେଲେ ସେ ହଉଛି ଶିବ ମହାଦେବ ବି ଅଛନ୍ତି ଆମେ ହଉଚି ଯୋଉଠି ବି ଢା଼ଳିଲେ ବି ଚଳିବ କାରଣ ହଉଚି ମହାଦେବ ତ ସବୁଠି ଅଛନ୍ତି ନା। ମୁଁ ଭାବିଛି ଆମ ଗାଁ ରେ ବି ମୁଁ ଢ଼ାଳି ଦେବି ଶିବ ହୋଉଛି ପାଣି ବୋଲି।
ହଁ ହଁ ଠାକୁରଙ୍କୁ ତ ଯୋଉଠି ଥାଇକି ଡ଼ାକିଲେ ବି ଯେମି ମନ ଡ଼ାକିଲେ ବି ମାନେ ଉଁ ଠାକୁର ଶୁଣିବେ। ମନରେ ଭକ୍ତି ଥିବା ଦରକାର ଆଉ ଠାକୁର କଣ କହୁଛନ୍ତି କି ମା ଏଠିକି ଆ ମାନେ ଉଁ ଏଠିକି ଆସ କି ସେଠିକି ଯାଅ। କି ଏଇଆ କର ସେଇଆ କର ନା ଆଉ ଯେ ଚିରା ଲୁଗାଟେ ପିନ୍ଧିକି ଠାକୁରଙ୍କୁ ପାଖକୁ ଯାଉଛି ଦର୍ଶନ କରି ପିନ୍ଧିକି ଠା କୁଛୁବି ଠାକୁର ତା କଥା ବି ଶୁଣୁଛନ୍ତି ଆଉ ଯିଏ ପାଟ ବିନ୍ଧି ଯାଉଚି ଠାକୁର କିନ୍ତୁ ମନରେ ଭକ୍ତି ଥିବା ଦରକାର।
ସେ ମୁଁ ବି ସେଇଆ ଭାବୁଚି। କାରଣ ଏଇ ବର୍ଷ ହଉଚି ଆମ ଗାଁ ରେ ଗୋଟେ ମନ୍ଦିର ତ ପଚିଶ ଟା ହେଇଚି। ସେଇଠି ପାଣି ଢାଳି ଦେଲେ ବୋହୁତ ଭଲ ଲାଗତା ଆମ ଗାଁରେ ନଈରେ ବି ଆମ ଗାଁ ହୋଉଚି ନାଳରେ ବହେ ପାଣି ତାପରେ ସୁବିଧା ବି କରିଦେଇଚନ୍ତି ଆ ଆମ ଗାଁ ନଳ ଟାକୁ ସବୁ ମାନେ କାଦୁଅ କୁଦି କିଛି ନାହିଁ ପାହାଚ ଫାହାଚରେ ଯିବୁ। ଯାଇଙ୍କି ଠାକୁରଙ୍କୁ ପାଣି ଉଠେଇ ପାରିବୁ ମନ ମନ ବି ହୋଉଚି ଯାହାହେଲେ ଟିକେ ଯାହାହେଲେ ନବୁଡିକି ପାଣି ନ ଉଠିଲେ ଆଉ। ହବ କି ଆଜିକାଲି ତ ହୋଉଚି ପାଣି ଦି ହାତରେ ଧରିକି ଉଠେଇ ଦଉଛନ୍ତି, ମୁଣ୍ଡରେ ଥୋଇ ଦଉଛନ୍ତି ସଇଲା। ସେଇଟା ହୋଉଚି ତାଙ୍କର ଭାର ସେମିତି କଲେ ଭଲ ଇଏ ନୁହଁ। ନିଜେ ଯଦି ବୁଡିକି ଉଠିକି ଯଦି ପାଣି ଟା ଆଣିବୁ ତାହେଲେ ଯ ହେଲା। ଆଉ ହଉଛି ଏମିତି ପାଣି ଆଣିଲେ ଏଟା ହଉ।
ମୁଁ ବି ପ୍ରଥମ ବର୍ଷ କରିଥିଲି ପ୍ରଥମ ବର୍ଷ ବି ସେ ଯୋଉ ନାଳରୁ ବୁ ନେଇେଇକି ଉଁ ସେ ପାଖରେ ଗୋଟେ ମନ୍ଦିର ଅଛି ସେଠି ଯାଇକି ଉ ପାଣି ଢାଳିଥିଲି ସେ ଯୋଉ ବାଲୁକା ପୂଜା କରାଯାଏ। ପାଣିରେ ପୁରା ପୁରା ବୁଡିକି ଯେ ବାଲି ଆଣିବା ସାତ ଥର। ତାକୁ ଯୋଉ ମନ୍ଦିର ମାନେ ତିଆରି କରାଯାଏ ବାଲୁକା ବାଲିରେ ମନ୍ଦିର ତିଆରି କରେ ଠାକୁର ସେଠି ପୂଜା କରାଯାଏ ଆଉ ସାତଥର ତାକୁ ପାଣି ବି ତରେ ପୁରା ବଢିକି ଉ କିଛି ବି ମାନେ ଏ ପାଟି ବନ୍ଦ କରିକି କିଛି କହିବନି। ଆଉ ଗୋଟେ ନିଶବାସ ର ବାଲି ଆଣିକି ସାତ ଥର ଏମିତି କରି। ତାପରେ ଏ ହେଲା ଏ ଦିଆଯାଏ ତାପରେ ଲାଷ୍ଟ ଥର ପାଣି ଆଣିକି ସେଠି ରଖାଯାଏ ଯାହା କଡ କଦଳୀ ନଡିଆ ଯାହା ଭୋ କରାଗ ନେଇଥିବ ସେଠି କ୍ଷୀର ଯାହା ଭୋକରାଗ ନେଇ ଥିବ ଧୂପ ଦୀପ ଯଏ ଯାହା ନେଇଥିବ ସେଠି ବ୍ରାହ୍ମଣ ଲାଗି ପୂଜା କରନ୍ତି। ପୂଜା କଲା ପରେ ସେଠି ବାଲୁକା ପୂଜା ସରିବ। ପୂଜା ସରିଲା ପରେ ତାପରେ ତମେ ଯୋଉଠିକି ଯାଇକି ଚାଲି ଚାଲି ଯୋଉ ଠାକୁରଙ୍କ ପାଖରେ ଯାଇକି ପାଣି ଢାଳିବ।
ହ ହୁଁ ହୁଁ ହୁଁ ତାହେଲେ ଏମିତି ବାଲୁକା ପୂଜା ଟା କେମିତି ହୁଏ କି?
ହଁ ବାଲୁକା ପୂଜା ସେଇପା ହୋଉଚି ମୁଁ ତ ପ୍ରଥମ ବର୍ଷ କରିଚି ଉ ଥରେ କରିଚି ସେ ଯୋଉ ବା ଖାଲି ଗ ଗୁଡାକ ଦି ମୁଠା ହାତରେ ମାନେ ନେଇକି ଅଁ ଦି ମୁଠା ଆଞ୍ଜୁଳାରେ ଆ
ସାତଥର ହଁ। ସାତ ଥର ତାଉ ପାଣି ଭିତରେ ପଶିକି ଉଁ ନେଇକି ଆସିବେ ଆସିକି ସେଠି ଦେଲାଠୁ ପୁରା ମାନେ ବାଲିରେ ମନ୍ଦିର ଲାଖେ ତିଆରି ହବ। ବାଲିରେ ସେଠି ତିଆରି କରିକି ତାପରେ ସେଇ ସେଇ ମନ୍ଦିର ଟାକୁ ସେଇଠି ଆଗେ ପୂଜା ହବ ବ୍ରାହ୍ମଣଟାକି। ପୂଜା କରିବେ। ଏହେଁ, ପୂଜା କରି ସାରିଲା ପରେ ଏଁ, ତାପରେ ତୋମେ ପାଣି ଧର ଟିକି ଯୋଉ ଯେ କୌଣସି ମନ୍ଦିରକୁ ତୋମ ମାନସିକ ଥିବ। ଏଁ, ଚାଲିକି ଯିବା ପାଇଁ ସେ ପାଖ ଆଖ। ଆଉ ଯାଇଁକି ପୂ ଜା କରିବ ଆଉ। ଆମର ଏଠି ତ ମାନେ ଠାକୁର କାଳେ ପୁରା ସ୍ଥା ପନ ହେଇକି ମାନେ ଯୋଉ କୁହନ୍ତି ହେଁ ପୁରା ସ୍ଥାପନ ହେଇନାହାନ୍ତି। ପୁରା ମାନେ ଏ ଉଁ, ସତରେ ଠାକୁର ଯୋଉ କଣ କୁହନ୍ତି? ଉଁ, ମାଟି ଭିତରୁ ହେଇକି ବାହାରନ୍ତି। ଏଠି ପାଖରେ ଗୋଟେ ମନ୍ଦିର ଅଛି ସେଠି ବି ଯାହାର ଦେହ ଉଁ, ଦେହ ଖରାପ ଥିବ। କି କା ପିଲା ଛୁଆ ନ ହଉଥୁବ ବି ସେଠି ଯାଇକି ଗୁଆ ବସେଇକି ଠାକ କୁର ମାନସିକ ବି ପୂରଣ କରୁଛନ୍ତି। ଯେକୌଣସି ଉଁ, ମାନସିକ ଥିବ ସେଠି ଠାକୁର ଏ ଯେକୌଣସି ମାନସିକ ଓ ଅଁ, ହେଲା କରିଥିବେ ଏଁ, ଉ, ପୂରଣ କରୁଛନ୍ତି। ଆଉ ଭାବିଛି ଦେଖିଆ ଏ ବର୍ଷ ସେଠି ଯାଇଁକି ଏ ବର୍ଷ ପାଣି ଢାଳିବା ପାଇଁ, ସେଟା ଯୋଉ ମଝି ମଝିପାଳ ମନ୍ଦିର ଶୁଣିଥିବେ କଣ? ହଁ ଶିିବ ମନ୍ଦିର।
ଅଁ, ହଁ।
ଆଉ ଆମର ବି ଏଠି ଉଁ, ଅଁ, କ-ଗୁଆ କଉଡି ବସଉଛନ୍ତି। ଯୋଉ ଉଁ, ଖଣ୍ଡୁରୀ ଠାକୁର ବି ଅଛନ୍ତି ରାଧାକୃଷ୍ଣ ଠାକୁର। ଆଉ ଶିବ ଠାକୁର। ଖଣ୍ଡୁ ଠାକୁରଙ୍କ ପାଖରେ ବି ପିଲା ଛୁଆ ନହେଲେ, ଦେହ ଖରାପ ଥିଲେ ଇଏ ମାନସିକ କରିକି ସେଠି ବି ଏଁ, ଯିଏ ଯାହା କରିଥିବ ପାଞ୍ଚ ବାରେ କି ସାତ ବାର ଯାଇକି ତା ଠାକୁରଙ୍କୁ ନେ ପାଖରେ ଯାଇ ଦର୍ଶନ କରିବ ଗୁଆ ବସଉଛନ୍ତି ବି। ଯାହା ମାନସିକ ପୁରଣ ହେଇ ସେ ହେଲେ ଠାକୁରଙ୍କ ଘରେ ତାପରେ କରୁଛନ୍ତି। ଆଉ ଏ ଶିବ ମନ୍ଦିର ହଁ ବସଉଚନ୍ତି ଶିବ ମନ୍ଦିର ରେ ବି ବସଉଛନ୍ତି ଗୁଆ କଉଡି। ଏଁ, ଯାହାର ଯାହା ମାନସିକ ଥିବ ବସଉଚନ୍ତି। ନନାଙ୍କୁ ସେଟା ତ ମୁଁ ଏତେ ଠିକ୍ ରେ ଜାଣିନି ଟିକେ ନନାଙ୍କୁ ବୁଝିଥେବେ। ହଉ ଦିଦି ହଁ, ହଁ।
ହଉ ଦିଦି ମୁଁ ରଖୁଛି।